ଶୁଭ ସନ୍ଧ୍ୟା।
ରାଧେ ରାଧେ କୁହନ୍ତୁ?
ହଁ ହଁ ମୁଁ ମଧ୍ୟ ଧୂପ ଦେଇକି ଏବେ ଆସିଲି ଆପଣଙ୍କ ଏମିତି ଦା ଧାର୍ମିକ ଭାବ ଦେଖି ମୁଁ ମଧ୍ୟ ଅତ୍ୟନ୍ତ ଖୁସି ହେଲି।
ଯାହା ହଉ ଖୁସି ହେଲେ କଣ ହବ ଆପଣ ଯଦି ପାଳନ କରିଥାନ୍ତେ ତେବେ ମୁଁ ଆପଣଙ୍କ ଠାରୁ ଅଧିକା ଖୁସି ହେଇଥାନ୍ତି।
ହଁ ହଁ ଆପଣ ତ ଜାଣିଛନ୍ତି ମୋ ଧାର୍ମିକ ଲୋକ ପ୍ରତିଦିନ ଜଗନ୍ନାଥଙ୍କ ଭିଡିଓ ନ ଦେଖିଲେ ମତେ ଶାନ୍ତି ମିଳେ ନାହିଁ।
ଆରେ ବା ଆପଣ କେତେ ମିଛକଥା କହିବେ ଯାହା ହଉ ମିଛ ତ ଶୁଣି ଟିକେ ଖୁସି ଲାଗିଲା।
ଆପଣ ବୋଧହୁଏ ମୋ ସୋସିଆଲ ମିଡିଆଟି ଦେଖୁନାହାନ୍ତି?
ଖାଲି ସୋସିଆଲ ମିଡିଆରେ ପକେଇଲେ କଣ ହେବ ମନରେ ସେତିି ଭକ୍ତିଭାଗ ଥିବା ଦରକାର।
ହଉ ହଉ ଠିକ ଅଛି ଠିକ ଅଛି ଆପଣ ଛାଡନ୍ତୁ ଆପଣ ତ କହିଲେ ଚିଡେଇବେ ମୁଁ ଆପଣଙ୍କୁ ଆପଣଙ୍କୁ କଣ ବା କହିବି ଆଉ ଆଉ ଆପଣ କୁହନ୍ତୁ ଆପଣଙ୍କ ଘରେ ଏକ ଗାଈଟିଏ ଆସିଥିଲେ ଖାଦ୍ୟ ଗ୍ରହଣ କରିବାକୁ ମୁଁ ଦୁଇ ଦିନ ତଳେ ଦେଖିଥିଲି ସେ ଗାଈର ତ ଲାପତା ହେଇଥିଲା ସେ ଏବେ ତ ଅବସ୍ଥା କେମିତି ଅଛି?
ହଁ ସେ ତ ବହୁତ ଭଲ ଅଛି କାହିଁକି ଆପଣଙ୍କ କ ହଠାତ୍ ମନେ ପଡ଼ିଗଲା ସେ କଥା।
ନାଇଁ ଯେହେତୁ ମୁଁ ଧାର୍ମିକ ଭାବ କିଛି ଦେଖୁଥିଲି ମୋବାଇଲରେ ଭିଡିଓ ତ ଗାଈ ମାନଙ୍କୁ ପୂଜା କରିବା ଭଲ ତ ମୋ ମନେ ପଡିଗଲା ସେ ଗାଈ କଥାଟି।
ହଉ ଯାହା ହଉ କାଲି ସେ ରାତିରେ ଗୋଟେ ବାଛୁରୀଟେ ମଧ୍ୟ ଆମ ଘର ପାଖକୁ ଆସିଥିଲା। ଏବଂ କବାଟକୁ ବାଡଉଥିଲା ହେଲେ ମୁଁ କଣ କରିବି ସେ ସମୟରେ କିଛି ଖାଇବା ପାଇଁ ହିଁ ମୋ ପାଖରେ ନଥିଲା।
ଆପଣ ତ ନିଜେ ଖାଇଦେବେ ସାମାନ୍ୟ ପଶୁଟିକୁ ଦେଇ ପାରୁନାହାନ୍ତି ଖାଇବାକୁ।
ହଁ କଣ କରିବା ନିଜେ ଆଉ ନିଜ ପରେ ଖାଇବା ପାଇଁ ନାହିଁ ମୁଁ ଆଉ ନିଜେ ଆଉ କଣ କରିପାରିବି?
ହଉ ଛାଡନ୍ତୁ କଣ ବା କହିବି ଆପଣ ଙ୍କ ଆପଣଙ୍କ ଘର ଲୋକେ ଏବେ କଣ ଅଛନ୍ତି? ମୁଁ କଣ ଶୁଣିବାକୁ ପାଇଥିଲି ଆପ ଆପଣ ମାଉସୀ ଆସିଛନ୍ତି ଆଉ ମଉସା ଆସିଛନ୍ତି।
ହଁ ହଁ ନିଶ୍ଚୟ ସେମାନେ ଆସିକରି ଆଜି ଦି ପ୍ରହର ରହି ପଳେଇଥିଲେ।
ହଁ ହଁ ଦୁଇ ପ୍ରହର ରହିକି ବୋଧ ହୁଏ ଦୁଇ ପ୍ରହରର ଭୋଜନ ଗ୍ରହଣ କରିକି ସେମାନେ ଯାଇ ଥିବେ।
ନିଶ୍ଚୟ ନିଶ୍ଚୟ ସେଇ କଥା ହିଁ ମୁଁ କହୁଥିଲି ଆପଣଙ୍କୁ।
ସେମାନେ କେଉଁଥିରେ ଯାଇଥିଲେ ବସ୍ ଟିଏ ନା କାର ଟିଏ ନା କେଉଁଥିରେ ଯାଇଥିଲେ?
ନାଇଁ ପ୍ରଥମେ ଆମ ଘର ପାଖରୁ ଏଠାରୁ ଅଟୋ ରେ ଗଲେ ତାପରେ ସେଠାରୁ ଗଲେ ଆମର କୋଉଥିରେ କହିଲ ବସରେ।
ବୋଧହୁଏ ଅଟୋଟି ସେ ଡାକିଥିଲେ ଆପଣ ବୋଧହୁଇ ସେ ଅଟୋକୁ ଡାକିଥିବେ।
ନିଶ୍ଚୟ ନିଶ୍ଚୟ ଅଟୋକୁ ଆମେ ହିଁ ଡାକଥିଲୁ ଆଉ କୋଉଥିରେ କଣ କରିପାରିଥାନ୍ତୁ?
ହଁ ହଁ ତା ବି ଠିକ କଥା ତା ବି ଠିକ କଥା ଆଉ କୁହନ୍ତୁ ଆପଣ କି ସେତେବେଳେ ତ ମୁଁ ପ୍ରଶ୍ନ ପ୍ରଶ୍ନ ପଚାରୁଛି ଆପଣ କୁହନ୍ତୁ କିଛି?
ହଉ କଣ କହିବି ଆଉ ଯହା ଆମର କଥା ଆପଣ ପଚାରୁଥିଲେ କି ଯୋଉ ଆପଣ କହୁଥିଲେ ଯୋଉ କୋଚ ମାନେ ଭୋଜି କଥା ଯୋଉ କହୁଥିଲେ ଯୋଉ ଟୁସନ ସମୟରେ କଣ କହୁଥିଲେ ଆପଣଙ୍କର କିଏ ରାଗେ ମାନେ କିଏ ମାନେ ଭଲ ଆପଣ ଗୋଟେ କଣ କହୁଥିଲେ?
ହଁ ହଁ ସିଏ ଜଣେ ଭଉଣୀଟିଏ ଥିଲେ ଘନିଷ୍ଠ ତ ସିଏ ଯେତେବେଳେ ଅ ଏବେ ତ ଆମ ସହିତ ନାହାନ୍ତି, ଆମକୁ ଖରାପ ଭାବିବିି ସେ ଅନ୍ୟ ତାଙ୍କ ସହିତ ଏବେ ଅଛନ୍ତି। ତ ସେଇଥି ପାଇଁ କଣ କରିବି ଆଉ ଓହୋ ଆଗକୁ ସେପରି ସେମିତି କିଛି ଆପଣ ଖରାପ ଭାବନ୍ତୁ ନାହିଁ। ହଁ ଥରେ ଆସନ୍ତୁ ଆମ ସହ ଭୋଜିରେ ମିଶନ୍ତୁ। ତାପରେ ଦେଖନ୍ତୁ ପଛେ କଥା ହଉଛନ୍ତି କି ନାହିଁ ଭଲସେ। ହଁ ସିଏତ ଚଳିବ ସେଥିରେ କିଛି କଥା ନାହିଁ। କିନ୍ତୁ ଯେହେତୁ ଆମ ଶିକ୍ଷକ ମତେ ଖରା ଆପଣ ସମସ୍ତଙ୍କ ଠୁ ଆପଣ ତ ଜାଣିଥିବେ ମୁ ଭଲ ପାଠ ପଢୁଥିଲି, କିନ୍ତୁ ଏମିତି ହବାଠୁ ଶିକ୍ଷକ ମତେ ଖରାପ ଭାବିବେ ଆପଣ ତ ଜାଣିଥିବେ। ଉଁ ଆପଣଙ୍କର ଏଇ କଥା ପାଇଁ ମତେ ଭଲଲାଗେ ବହୁତ ଆପଣ। ଛାଡ଼ନ୍ତୁ ଶିକ୍ଷକ ଖରାପ ଭାବିବେ ମୁଁ ଆଉ ଯାଇ କଣ କରିବି ବା ଆପଣ ଟିକେ ବୁଝନ୍ତୁ ଏମିତି ଯଦି ଆପଣଙ୍କ ସାଙ୍ଗ ହୋଇଥାନ୍ତା ଆପଣ ବି ମତେ ଏମିତି ଲାଗିଥାନ୍ତା ନା। ନିଶ୍ଚୟ ନିଶ୍ଚୟ। ଆଉ ଆପଣଙ୍କ ଟିଉସନରେ ମଧ୍ୟ ଏକ ହୋଇଥିଲା। ତ ମୁ ଆପଣଙ୍କୁ ସେଇଠାରେ ବଞ୍ଚାଇଥିଲି, ତଥାବି ଆପଣ ମ ମୋତେ ଏମିତି କହୁଛନ୍ତି। ଆରେ ସେ କଥା ତ ମୁଁ ଭୁଲି ଯାଇଥିଲି ଯାହାହୋଉ ଆପଣ ମନେ ପକେଇ ଦେଲେ। ହଁ ହଁ ହଁ ମୁଁ ତ ମନେ ପକେଇବାକୁ ଅଛି। ଆଉ ଆପଣ ଙ୍କ ପାଇଁ ମୋର ଥରେ ଖଣ୍ତିଏ ବି ହୋଇଥିଲେ ଅନ୍ୟକ ପିଲାଠୁ
ହଁ ହଁ ସେଥିପାଇଁ ମତେ କ୍ଷମା
ମତେ କ୍ଷମା କରିବେ। କ୍ଷମା କରିବେ, ଏବେ ଆପଣ ତାଙ୍କ ସହିତ କଥା ହଉଛନ୍ତି ମୁଁ ଜାଣିପାରୁଛି। କିନ୍ତୁ ଆ ଆପଣ ଯୋଉ ମୋ ମୁଣ୍ଡରେ ସିଲେଇ ଟିଏ ହୋଇଥିଲା। ସେ ସିଲେଇ କଥା କିଏ ବୁଝିବ? କଣ କହିଲେ କଣ କହିଲେ ମୁଁ ତାଙ୍କ ସହ କଥା ହଉଛି ଏ ପଇଠା କର। କିଏ କହିଲା? ମୁଁ କାଲି ଯେତେବେଳେ ସୋସିଆଲ ମିଡିଆରେ ଟିକେ ଆପଣଙ୍କୁ ଦେଖୁଥିଲି, ତ ମୁଁ ସେଇଠି ପାଇଲି ଯେ ଆପ ଆପଣ ତାଙ୍କ ସାଙ୍ଗରେ ଅଛନ୍ତି।
ଇଏ କିପରି ମିଛା କଥା ମୋତେ ଲାଗୁଛି ଆପଣ ଆଉ କାହା ସହ ଦେଖିଥିବେ, ନହେଲେ ଆଉଥରେ ଆପଣ ଭଲସେ ଦେଖନ୍ତୁ।
ହଉ ହଉ ଠିକ୍ ଅଛି ମୁ ଆଉ ଥରେ ଦେଖୁଛି। ଆପଣ ବୋଧ ହୁଏ କିଛି ଭୁଲ୍ ଧାରଣା ମୋର ହେଇଥିବ। ମୁ ଆପ ଆପଣଙ୍କୁ ବୋଧ ହୁଏ କିଛି ଭୁଲ କହିଥିବି ଆଉ।
ନିଶ୍ଚୟ ନିଶ୍ଚୟ ମୁ ସେଇକଥା ହିଁ ଆପଣକୁ କହିବାକୁ ଚାହୁଁଛି।
ହଁ ହଁ ମୁଁ ବି ବୋଧ୍ ହୁଏ ଭୁଲ୍ ବୁଝୁଥିବି, ଆ ଅନ୍ୟ ଏକ ଲୋକଙ୍କୁ ବି ସୋସିଆଲ ମିଡ଼ିଆରେ କେବେ ଦେ ଦେଖିଦେଇଛି, ସେ ଜମା ଭଲ ଲୋକ ନୁହନ୍ତି। ଆପଣ ତାଙ୍କଠୁ ଦୁରେଇ ରହିଲେ ଭଲ ହବ। କୋଉ ଲୋକ? ତାଙ୍କ ନାଁ କହିପାରିବେ କି? ନାଁ କହିପାରିବିନି କିନ୍ତୁ ସେ ଭାରି ଖରାପ ଲୋକ ମୁଁ ଯେତିକି ଦେଖୁଛି, ତ ମୁଁ ଯେତେବେଳେ ତାଙ୍କ ସହିତ ମିଶିଚି ସେତିକି ସମୟ ଭଲ ଥିଲା। ତା ପରଠୁ ସେ ଅ ଏମିତି ସବୁ କାମ କରୁଛନ୍ତି ଯେ ଭଲ ଲାଗୁନି ମତେ।
କିନ୍ତୁ ମୁଁ ତ ଏବେ କିଛି ଦିନ ହବ କାହାର ତ ସେମିତି ଷ୍ଟୋରୀ ଦେଇନି, ଆପଣ ତ ଏବେ କାହା କଥା କହୁଛନ୍ତି ମୁଁ ତ କାଇଁ ବୁଝି ପାରୁ ନାହିଁ।
ଆପଣ କାଲି ରାତିରେ ମୋତେ ପା ଫୋନ କରି କହୁଥିଲେ, ଆପଣ ସୋସିଆଲ୍ ମିଡ଼ିଆରେ ଟିକେ ଦେଖିବାକୁ ତ ମୁଁ ଦେଖୁଥିଲି, ଆପଣ ଏ ଏତେ ଜଲଦି ଭୁଲି ଯାଉଛନ୍ତି, ଓହୋ ଆପଣ ସେ ମ୍ୟାଡ଼ାମଙ୍କ ନାଁରେ କହୁଥିଲେ କି? ହଁ ହଁ ସେ ମ୍ୟାଡ଼ାମ୍ ତ ଆପଣ ଜାଣିଥିବେ ମୋର ଏବେ ଘନିଷ୍ଠ ମିତ୍ର ଥିଲେ। ଆଉ ସେ ସେ ବର୍ତ୍ତମାନ ଏମିତି ସବୁ ଜିନିଷ ତାଙ୍କ ସୋସିଆଲ ମିଡିଆରେ ଦେଉଛନ୍ତି, ଯେ ମତେ ନିଜକୁ ଦେଖି ଭାରି ଖରାପ ଲାଗୁଛି।
କାଇଁ ଏପରି କଣ ଦେଇଥିଲେ କି? ମୋର ତ କାଇଁ କିଛି ମନେ ପଡୁନି, କିନ୍ତୁ ହଁ ଗୋଟେ ଜିନିଷ ମୁଁ କହିବି କି ଏବେ ଗୋଟେ ଦେଇଥିଲେ କି ମାନେ ଏ ଯୋଉ କଣ କହିଲ ଦେଇଥିଲେ? କିଏ, ସେ ନିଜେ କହୁଥିଲେ କି, ଆପଣ ମାନେ ଛାଡି ଦେଇକରି ଭଲ କରିଚନ୍ତି। କାରଣ ମାନେ, ବହୁତ ଖରାପ ଚଏସ୍ ଥିଲା ବୋଧେ ଏଇ ଏଇ କଥା କହୁଛନ୍ତି ତ?
ହଁ, ହଁ, ସେ ନିଜ ମୁହଁ ବୋଧେ ଦେଖିଦେଇଥିବେ ସେଇଆ ହେଇଥିବ, ଆଉ କଣ ବା କରିପାରିବା? ଆଜିିକାଲି ତ ଆମର ବହୁତ ବଢି ଯାଇଚି ଫିଲ୍ଟର ସଂଖ୍ୟା, ଆଉ କଣ କରିପାରିବା?
ହଁ, ସେ ଜିନିଷକୁୁ ଦେଖିକରି ମତେ ମଧ୍ୟ ରାଗ ରାଗ ହୋଇଥିଲା। ମୁଁ ମଧ୍ୟ ଆପଣଙ୍କୁ ସେ କଥା କହିଥାନ୍ତି, ହେଲେ ମୋର ଆଉ ମନେ ପଡିଲାନି, ଯାହାହେଉ ଆପଣ ଏବେ ମନେ ପକେଇ ଦେଲେ।
ହଁ, ହଁ, ମୁଁ ଟିକେ ତାକୁ ଦେଖି ମନ ଦୁଃଖ ଭିଡିଓ ଦେଖିକି ମନ ଦୁଃଖ କରୁଥିଲି ଆଉ ଛାଡନ୍ତୁ କଣ କରିପାରିବା, ଲୋକ ତ ବଦଳି ଯାଉଚନ୍ତି ଗୋଟେ ଦିନେରେ, ଆଉ କଣ କରିବା ଆଉ?
ତେବେ ଏଇ ସମୟରେ ମୋର ସବୁଠାରୁ ଭଲ କାମ ହବ କି, ମୁଁ ତାଙ୍କୁ ଅନଫଲ ହିଁ କରିଦେବି।
ହଁ, ଆପଣ ତ କରିନାହାନ୍ତି, ଆଉ ଛାଡନ୍ତୁ, ଆପଣ ମୋ ବନ୍ଧୁ ହିସାବରେ ଆପଣ ତ ହେଇଆ କରୁନାହାନ୍ତି, ଆଉ ଆପଣ ବୋଧେ ତାଙ୍କ ବନ୍ଧୁ ହୋଇଗଲେ।
ନା ନା, ସେପରି କିଛି କଥା ନୁହେଁ, ମୁଁ ତାଙ୍କୁ ଏବେ ଅନଫଲ କରିଦେଲି ସାଙ୍ଗେ ସାଙ୍ଗେ।
ତା ବି ଠିକ ଅଛି, ଭଲ କଥା, ଆପଣ ଭଲ କହିଲେ, ମୁଁ କାଲି ରାତିରେ କହିଥାନ୍ତି ଯେ କିନ୍ତୁ ଆଜି ମୁଁ ଏକ ଅନ୍ୟ ଏକ ମୋର ସୋସିଆଲ ମିଡିଆ ଟି ରୁ ମୁଁ ଦେଖୁଥିଲି, ତ ମତେ ହ ଟା ଦେଖି ଭାରି ଦୁଃଖିତ ଅନୁଭବ ହେଲା, ମୁଁ ତ ସେମିତି କିଛି ଆଜି ଯାଏଁ ଦେଇନାହିଁ। ଛାଡନ୍ତୁ କିଏ ଆଉ କଣ କରିପାରିବ?
ହଉଥିବ, ସେ ହୁଏତ ବେଶୀ ଟିକେ ଖରାପ ଭାବି ଦେଇଚନ୍ତି।
ହଁ ଭାବନ୍ତୁ, ଭାବନ୍ତୁ, କଣ ଅଛି ସେଠୁ, କଣ ଅଛି ସେଇଠୁ? ମୋର ତ ଯେହେତୁ ତ ଆପଣ ଜାଣିଥିବେ, ମୋର ଏବେ ଡାକ୍ତରଖାନା ଅସୁବିଧା ଚାଲିଚି, ଆଉ ମୁଁ ତ ଆ କେମିତି ଦେଖାଯାଉଛି ଆପଣ ଜାଣିଥିବେ? ସେ ବୋଧ ବି ସେ ମୋର କିଛି ଫଟୋ ଗୁଡିକୁ ଦେଖି ଦେଇଥିବେ ଆଉ।
କେଜାଣି କଣ କହିଚି, ତାହା ମଧ୍ୟ ମୁଁ ଜାଣିନାହିଁ, କିନ୍ତୁ ମୁଁ ତ ଏତିକି କହିବି କି ସେ ହରେଇ କରି ବହୁତ ବଡ ଭୁଲ କରିଚନ୍ତି ଏବଂ ସେ ଭବିଷ୍ୟତରେ ନିଶ୍ଚୟ ଏଥିପ୍ରତି ପସ୍ତ ପସ୍ତେଇବେ ମଧ୍ୟ।
ସେ ଛାଡନ୍ତୁ, ସେ ଛାଡନ୍ତୁ, ସେ ଯେମିତି ରୁହନ୍ତୁ, ମତେ ଲାଗୁଛି ତାଙ୍କର ଅନ୍ୟ ଏକ ମି ମିତ୍ର କିଏ ହୋଇଯାଇଚନ୍ତି, ମୁଁ ତ ଶୁଣିଥିଲି ଦୁଇଟି ହୋଇଯାଇଥିଲା, ଏବେ କିଏ ହୋଇଥିବ ଛାଡ଼ନ୍ତୁ ସିଏ ତ ତାଙ୍କର ଦେଖିବେ, ଆମେ ସେ ବିଷୟ ଚିନ୍ତିତ କରି କଣ କରିବା, ଆଉ ଆପଣଙ୍କ ରାତ୍ରି ଖାଦ୍ୟ କଣ ହେଇଚି?
ରାତି ଖାଦ୍ୟ କଣ ହୋଇଚି ତାହା ତ ମୁଁ ଜାଣି ନାହିଁ କିନ୍ତୁ ଏଥିପ୍ରତି ଯୋଉ କଥା ଆପଣ କହିଲେ ମୁଁ ଆପଣଙ୍କ ଏଥିରେ ଗୋଟେ କଥା ହିଁ କହିବି କି କଣ କହିଲେ, ଏ ସବୁର କାରଣ ହଉଚନ୍ତି ତନିଜା ମ୍ୟାଡ଼ମ। ଆପଣ ଦେଖିଥେବେ, ତନିଷା ମ୍ୟାଡ଼ମ୍ ଙ୍କ ସହ ଯିଏ ମିଶିଛି, ସିଏ ଏମିତି ହୋଇଚାଲିଚି।
ହଁ, ହଁ, ତା ବି ଠିକ କଥା, ତା ବି ଠିକ କଥା, ସିଏ ବହୁତ ଖରାପ ଲୋକ, ମୁଁ ବି ମଧ୍ୟ ଜାଣିଚି। ହ, ଆପଣ କୁହନ୍ତୁନି, ଆମ କାମରେ ମଧ୍ୟ କିଏ ଥିବେ, କାଳେ ଖରାପ ଭାବିବେ ଏ ସବୁ ଶୁଣି, ଛାଡନ୍ତୁ। ଆପଣ ରାତ୍ରି ଖାଦ୍ୟ ବିଷୟରେ କୁହନ୍ତୁ?
ହଁ। ରାତିରେ ଖାଇବା ବିଷୟ କଣ ତ ମୁଁ ଜାଣି ନାହିଁ ସେ ବିଷୟରେ ଏତେ ଭଲ ସେ, ଯେତେବେଳେ ଜାଣିବି କହିବି। କିନ୍ତୁ ତନିଷା ମ୍ୟାଡମଙ୍କ ବିଷୟରେ ମତେ ଯେ ଟିକେ
ହଁ ଛେନା ତରକାରୀ ହୋଇଥିଲା, ଛେନା ତରକାରୀ ମଧ୍ୟ ଥିବ କି ନାଇଁ ତାହା ମୁଁ ଜାଣି ନାହିଁ ଏ ବିଷୟରେ ଏତେ ଭଲ ସେ। ଏବଂ କିନ୍ତୁ ତନିଷା ମ୍ୟାଡାମ ଙ୍କ ଛେନା ମତେ ଖାଇବାକୁ ବହୁତ ଇଛା।
ହଁ, ତାଙ୍କ ଦୋକାନ ଟି ମଧ୍ୟ ଭଲ, ଆମରି ଘର ପାଖରେ ଅଛି, ମୁଁ ଯାଇଚି ମୁଁ ଥରେ ମୁଁ ବିଦ୍ୟାଳୟ ସମୟରେ ଯାଇଥିଲି, ଖାଇଥିଲି ମଜା ଲାଗିଲା। ଆପଣ କେବେ ଯାଆନ୍ତୁ, ଆପଣ ଖାଇବେ, ସେ ମାଗଣା ବି ମଧ୍ୟ ଦେଇପାରିବେ, ଯେହେତୁ ଆମେ ତାକୁ ଜାଣିଚେ।
ହଁ ସେତ ମାଗଣାରେତ ମତେ ଖାଇବାକୁ ଥରେ ମାନେ ଦେବା ପାଇଁ ରାଜି ହୋଇଯାଇଥିଲେ କିନ୍ତୁ ସେତେବେଳେ ମୋତେ ଇଚ୍ଛା ନଥିଲା କାରଣ ସେତେବେଳେ ବହୁତ୍ ଭିଡ଼ ଥିଲା ଆପଣ ଦେଖିଥିବେ ତାଙ୍କ ଦୋକାନ ପାଖରେ ଏତେ ଭିଡ଼ ଥିଲା ଯେ ତାଙ୍କର ସେ ସବୁ ମାନେ ଛେନା ସେଗୁଡ଼ିକ ଅତ୍ୟନ୍ତ ଖରାପ୍ ହେଯାଇଥିଲା କିଛି ବାସି ମଧ୍ୟ ହୋଯାଇ ଥିଲା ସେଥିପାଇଁ ମତେ ଟିକେ ଇଚ୍ଛା ହେଲାନି ଖାଇବା ପାଇଁ।
ହଁ ହଁ ସେ ବାସି ହୋଇ ଯାଇଥିଲା ଆଉ କିଛି ମାଛି ଗୁଡ଼ୁ ମଧ୍ୟ ଉଡୁଥିଲେ। କଣ କରିପାରିବା ଭଲ ଜିନିଷ ଦେଖିତ ମାଛି ମାନେ ଉଡ଼ନ୍ତି ଆଉ ଭଲ ଜିନିଷତ ସେ ଦେଖିବା ମାନେ ଭଲ ଜିନିଷ ଗୁଡ଼ିକ ଆହୁରି ମଧ୍ୟ ଆହୁରି ସୁନ୍ଦର ହୋଇଯାଆନ୍ତି ଆପେ ଆପେ ଆଉ କଣ କରିପାରିବା ସେଥିରେ।
ନିଶ୍ଚୟ ନିଶ୍ଚୟ କିନ୍ତୁ ତାହା ଭଲ ଜିନିଷ ନଥିଲା ଆପଣ ଏଇ କିପରି କଥା କହୁଛନ୍ତି।
ଭଲ ଜିନିଷ ନଥିଲେ ସେଇଟା ବାସି ହୋଇ ଯାଇଥିଲା କିନ୍ତୁ ଆଗରୁ ପୂର୍ବ କାଳରେ ଭଲ ଥିଲା ତାସେ ଯେହେତୁ ଖରାପ୍ ହେଇଗଲା ଜିନିଷଟି କଣ ସବୁବେଳେ ଭଲରେ ରହିବ।
ଦେଖାଯାଉ କଣ ଅଛି ସେଥିରେ ଦେଖିବା।
ମତେ ମ ମୋ ମୋର ମଧ୍ୟ ଇଚ୍ଛା ଥିଲାଯେ ମୁଁବି ମଧ୍ୟ ଯାଇ କାଇବି ଆଉ ଛାଡ଼ନ୍ତୁ ସେତ ଅନ୍ୟ ଏକ ଲୋକଙ୍କୁ ମଧ୍ୟ ଖରାପ୍ କରିଦେଲେ ନିଯେତ ହେଲେ ହେଲେ ଅନ୍ୟ ଲୋକଙ୍କୁ ଖରାପ କରିଦେଲେ
ଛାଡ଼ବି ସବୁତ ତାଙ୍କ କଥା ଯିଏ ବୁଝିବାତ ସେ ପଛରେ ବୁଝିବା ଆମର ହେଥିରେ ଆଉ କଣ କରିପାରିବା ଆମେ ଆଉ ଆମେତ ନିଜେ ଏଥିରେ ପଡ଼ିକରି କେତେ ଖରାପ୍ କଥା କହି ସାରିଲାଣି ଆମେ ତାଙ୍କୁ କଣବା କହୁଚେ
ସେ ଆମେ ତାଙ୍କୁ ଆଉ କଣ କହୁଚେ ଆମେତ ନିଜେ ତ ଆଉ ଆମେ ଆଗ ନିଜେ ଠିକ୍ ହେବା ଦରକାର ତାପରେ ଅନ୍ୟ କହିବା ଦରକାର ଆମେତ ଜାଣିଚେ ଆମେ ଯେ ତେ ହେଲେବି ଆମ ମଧ୍ୟରେ କିଛିନା କିଛି ରହିବା ଆମେ ପୁରା ଠିକ୍ ହେଇପାରିବେନି ଛାଡ଼ନ୍ତୁ ସେ ବିଷୟରେ ମୁଁ ଏବେ ଯାଉଚି ବଜାରକୁୁ ଯାଉଚି ମୁଁ ଏଥର ସତର ବଜାରକୁ ଯାଉଚି ଆପଣଙ୍କୁ କରୁଚି ଆଉ କିଛି ସମୟ ପରେ ଆପଣ ଛାଡ଼ନ୍ତୁ କଣ କରିବେ ଆଉ।
ଠିକ୍ ଅଛି ଠିକ୍ ଅଛି ଆପଣ କଣ ମିଛରେ ଯାଉଚନ୍ତି ବୋଲି ମୁଁ ଭାବୁଥିଲି କିଛି ନାହିଁ ଆପଣ ଯାଆନ୍ତୁ ଭଲସେ ଆସନ୍ତୁ‌।